ମୁଁ କହିଲି ମତେ ସେଇ ସେଇ ଯୋଉ ଆପ ର ନୁହେଁ
ହୁଁ।
ମେସେଜ ଆସିଚି କି ତମକୁ ଆଉ ଗୋଟେ ଉଁ କାମ ଯାଇଚି ତାକୁ ଥାର୍ଡ ଜୁଲାଇ ସୁଦ୍ଧା କାମ ସାର।
ଶୁକ୍ରବାର କରିବ।
ହୁଁ। ହୁଁ ସେଇଆ କହିଲେ ଆଉ ଗୋଟେ ଏଇଟା କଥା ହେଇ ସାରିଲା ପରେ ମୁଁ ଆଉଥରେ କରିଦେବି ହେଲା। କରିଦେଲେ ମୋର କଂପ୍ଲେଟି ହେଇକି ମୁଁ ସେଟାକୁ କଂପ୍ଲେଟି ର ଗୋଟ ସ୍କ୍ରନି ଶଟ ନେଇ ପଠେଇବି। ତାପରେ ଅପଡେଟ ମାରିବି ଆଉ। ସେ ଗ୍ରୁପ ରେ।
ଓହୋ ମୋର ତିରିଶ ଟା ହେଇନି। ମୋର କୋଡିଏ ଟା ହବ।
ହଁ ଆଉ ରାତିରେ ତୁ କରିବୁ।
ହଁ।
ହୁଁ। ଆଉ କଣ କହ?
ଆଉ ରାତିକି କଣ ଖାଇବ?
ରାତିକି ଆଜି ସୋୟାବିନ୍ ଆଳୁ ତରକାରୀ ହବ ଆଉ ହୁଁ ଭାତ ଆଉ।
ରାନୀ ଭାଉଜଙ୍କ କଥା କଣ ହେଲା? ତାଙ୍କର କୋଉ ନ ପୁଣି ହବ ନା କଣ ଜେଷ୍ଟକୁ ନେଇ ଗଲା ବା?
ହଁ କଣ କରିବେ କେଜାଣେ? କନ ନଲାଗ। ଏ ଯୋଉ ମାନେ ଅପରେସନ ତ ହବ ଆଉ।
ହୁଁ।
ଆଉ କଣ?
ତାଲିକା ଗୋଟେ ସେ ଦାସ ହସ୍ପିଟାଲ ରେ ଏ ଏମିତିଆ ଘଟଣା ଘଟିଛି ଜାଣିଚୁ? ହୁଁ ସେ ପଠେଇବୁ ତ ମତେ ଟିକେ।
ହଁମ ମା ଛୁଆ ତ ଯୋଉ
ହଁ ମରିଯାଇଚନ୍ତି ଦ ଜଣ ଯାକ। କାଲି କାଳେ ଯାଇଥାନ୍ତା ସିଏ। କାଲି ଯାଇଥାନ୍ତା। ଯାଇଥିଲା ଡକ୍ଟର
ସେ ପୁଣି କଣ ସେଇଠିକି ଯିବେ ନା ଆଉ କଉଁଠିକି ଯିବେ?
ମୁ ମୁଁ ତ ବୋଉ କ ମନା କଲି ମୁଁ କହିଲି ସେଇଠିକି ନିଅନି।
ହଁ ସେ ସଞ୍ଜୀବନୀ ଟା ବି ତ ପାଖ ହବ। ଆମର ଏଠି ବୋଦାମୁଣ୍ଡେଇରେ କୁସୁମ ହସ୍ପିଟାଲ ଟା ବହୁତ ବଢିଆ। ନୂଆ ଖୋଲା ହେଇଚି। ବେଶୀ ଇଏ ନାହିଁ ଭଲ। ଆମ ଝିଅ ସେଠି ହେଇଥିଲା ଆମ ଟିକିଲି ଦେଇର।
କାଇଁକି?
ହାଲୋ।
କଣ କହିଲ?
ହଁ। ନାଁ, ମୁଁ ଆଡେ କହୁଛନ଼, ସିଏ ସାଡେ ଗପୁଛି।
ହଁ, ଗନି ସେ ଏଠି ଏମିତି ହେଇଛି। ଚି। ସେ ସଞ୍ଜୀବନୀ ଟା ଦେଖିବା, ନହେଲେ ଏପଟେ ବୋଦାମୁଣ୍ଡେଇରେ ଯଉ କୁସୁମସ୍
ଆଜି ନୁହେଁ ଗୋଟା ପିଲାଟା ନୁହେଁ, ପଡିଗଲା, ହେଲା। ଶୁଣ୍ ମଜା କଥା, ହୁଁ, ମିକି ମିକିଲି, ହୁଁ ସେଟୁଁ ଯୋଉ ସିଏ ନୁହେଁ, ଆମେ ସବୁ ପଳେଇଥିଲୁ ଖାଇକି! ସେଠୁ ସିଏ ଶୋଇଥିଲା। ସେ କହିଲା କି ମୁଁ ଟିକେ ଶୋଇି ଉଠିକି ଯିବି। ଆମେ କହିଲୁ ହଉ ଠିକ୍ ଅଛି। ତାପରେ, ସିଏ ସେଇଠୁ ପଛରେ ତାକୁ-ଉ ଯାହା ଡାକିଛନ୍ତି ଆଉ ଜଣେ ଦିଦି ସେଠୁ ସେ ଯାଇଚି, ଯାଇକିନା ଆଉ ତା ନିଜ ଜେଗାରେ ଆସି ନ ବସିକିନା ଜଣକ ସହିତ ନାଗୁଛି ହେଲା। ହେଲା ହେଟୁ ମରାମରି ହେଲେ ଯେଁତି ପେଲାପେଲି ମଲା, ମରାମରି ରେ ଇଏ ଯେମିତି ଚପଲ ପିନ୍ଧିଥିଲା, ଚପଲ ଖସିଗଲା।
ଏ ଭଗବାନ କୋଉଠି କାଦୁଅ ଫାଦୁଅରେ ପଇଲେ ନା କଣ?
ନାଇଁ ବେ କାଦୁଅରେ ପଡ଼ିନି।
ଆଉ।
ଘରର ମାନେ-ଏଁ ଏଁ ଚଟାଣରେ ଗୋଡ ଖସିଗଲା ଚପଲ। ସେଇଠୁ ଫାଡ଼ି ହେଇଗ
ହେଇଲୋ-ଓ ପଛ ପଛ ବାଡେଇ ହେଇଯାଇଥିବ।
ସାଙ୍ଗେ ସାଙ୍ଗେ କିଏ ଦେଖିଦବ ବୋଲି ଉଠିକିନା ବସିଗଲା। ସେଇଠୁ ଆମେ ସେଇଠୁ ସାଙ୍ଗେ ସାଙ୍ଗେ ଅନେଇଲାଳୁ ସେ ଉଠି ଗଲାଇଁ, ସେଇଠୁ ଆସିକି ଆସିକି ଆମକୁ କହୁଛି ମୁଁ ପଡିଗଲି ମତେ କେହି ଉଠେଇଲନି। ମୁଁ କହିଲି ତୁତ ସାଙ୍ଗେ ସାଙ୍ଗେ ତୁ ତ ସାଙ୍ଗେ ସାଙ୍ଗେ ପଡୁ ପଡୁ ଉଠିଗଲୁ ଆଉ-ଉଁ ହଁ, ମୁଁ କହିଲି ତୁ ତ ସାଙ୍ଗେ ସାଙ୍ଗେ ପଡୁ ପଡୁ ଉଠିଗଲୁ। ଆଉ ତୋତେ ଆମେ କେଁତି ଉଠେଇ ଯାଇଥାନ୍ତୁ? ସେଇଠୁ ସେୟା। ସେ ସମସ୍ତେ କହିଲେ କୋଣ
ନାଇଁ, ସେ ଗୋଟେ ଉତୁପାତ ହବା କଣ ଦରକାର ଥିଲା। ଆ ତା ସାଙ୍ଗେ ଯାଇଁ ଲାଗିବା କଣ ଦରକାର?
ହୁଁ। ଓ! କିିଏ ସାଙ୍ଗରେ ହଁ, ତୁ ଆଗତୁରିଆ ନାଗୁ ତା ସାଙ୍ଗରେ ସବୁବେଳେ।
ଏ ନାହିଁ ସେ ବସିଥିଲା, ଚେୟାର୍ ରେ ବାଡେୟା ପାଇଁ ନା ତୁ ତ ମାରିଣି ସଣ୍ଡ।
ମୋ ଫୋନ୍ ରେ ସିଏ ମୋ ନାଁରେ କହୁଚି।
ଦେବ୍ ଗଡରେ କୁଆଡେ ବୁଲିଲଣି?
ନା ଆମେ କୁଆଡେ ଯାଇନୁ ବୁଲିଆକୁ ଏଇଠି ରଥଯାତ୍ରା ହେଲେ ବୁଲିିଆକୁ ଯିବୁ।
ଲଗା ସକ୍ତି ହବ।
କେବେ ହୁଁ ବଡିଆ ହେଇଚି। ସବୁବେଳେ ମାଡ ଲାଗନ୍ତି ସେମାନେ। କେତେ ସମୟ ହେଲା ଦେଖିଆ।
ହ
ତାକୁ କିଏ ଦେଇଥିଲା?
କୋଉ ଗଛ ନେଇକି ଯିବ? ଆଉ ଥରେ ପକେଇ ଦେଇଥାନ୍ତ ତାପରେ ଯାଇଥାନ୍ତ ଉଠେଇଆକୁ।
ହସ୍ପଟାଲ୍ ରେ ପଢିମୁ ମୁଁ ଫୁଣି ଉଠେଇକି ଆଣ୍ ହଁ କାମ ନୁହେଁ ତତେ ନାଜମାଡି ବୋଲି ତୁ ଯାଇଛୁ। ନାଇ ଯେଦି ପଡିକିନା ଦାନ୍ତ ଗୁଡା ଭାଙ୍ଗି ଯାଇଥାନ୍ତା ଆଗରୁ।
ଆ
ଦାନ୍ତ ଟା ଯଦି ଭାଙ୍ଗିଥାନ୍ତା କଁ ହେଇଥାନ୍ତା? ଲାଇପ୍ ର କ୍ସୁଲ୍
ଲାଇଟ୍ ରେ ଯାଇକି ସ୍ପିଡ୍ ରେ ପଡିଲି।
ହଁ ମୁ ବି ଝିଅ ଜିନିଷ ଖାଇ
ବା ଇନ୍ କଲା ବେଳେ ମତେ ହସ ଲାଗୁଚି, ହୁଁ।
ହୁଁ
ହାଲୋ। ଆଉ କଣ କଣ? ହେଇଲୋ ଆବେ ଲେଖ୍। ମମୋ ଗୋଟେ ଜିନିଷ ଦେଖୁଚି ନା। କଣ ହେଲା କହିକି ତଳୁ ଆମେ ଉପରକୁ ନେଲୁ ତୁ ଉଠି ସାଇଲଉଁ, ମାନେ ଭାଗେ। ଆଉ ମୁଁ ଭଲ କି ଧୋଇ ହେଇକି ଆଇଚି, କେତେବେଳେ ଧୋଇହେଲୁ। ମୁଁ ବା ଗଲି ବୋଧେ ତାପରେ ଧୋଇ ଧାଇ ହେଇକି ଆଇଲି। ତୋର ତୁ ଧୋଇ ହେଇନୁ ଶଳା ଗଲା ଆଇଲା। ତୁ ଆଇଲୁ ଧୋଇ ହେଇନୁ ଯେ। ଆଲି ହାଲୋ। ହୁଁ, ଆଉ କଁ କହ?
ଆସ। କେତେ ଗପିବେ ଆଉ ଗପ ନାଇଁ ଟାଇମି
କ କ କ।
ଉଁ ତମର ସେଟା କମିଲା ଯୋଉ ଆଣିଥିଲ ମେଡ଼ିସିନ୍?
ଉଁ ହଁ ତ ସେମିତି ମୁଁ ଟିକେ ଟିକେ କମୁଚି।
ମୋର କମିଲା ନି ମୁଁ ଆଉଟେ ଜାଗାରେ ଦେଖେବି ପୁଣି ସେ ଗାଇନିଙ୍ଗ୍ ର ଆଉଟେ ଜାଗାରେ ଦେ ଖେଇବି ଏକାଥରେ ସେ ସ୍କିନ୍ ଟା ସେଟି ଦେଖେଇବି ଆଉ।
ଉଁ ହୁଁ। ହଁଉ ଆଉ ଯୋଉ କଣ କହୁଥିଲୁ ତ ହେ ଯୋଉ ତ ପିସି କଣ ତାଙ୍କ ନାଁ
ତେଇଶ ଦରେ କଣ କର୍ଥାନ୍ତ। କୋଉ ପିସି ଲୋ।
ଆରେ ସେ କଣ ମୁଁ ସେ ଯ‌ଉ ଯାହା ଘରକୁ ରାତିରେ ଯଉ ଶୋଇବା ପାଇଁ।
ହଁ ମାଚନ୍ଦି କି ନୁହେଁ ମ ମୋ ବାପା ହାରିଆ ତାଙ୍କ ବାପାକୁ ଡାକ୍ ଛନ୍ତି ମାମୁଁ ମାଇଁ। ମୋ ବୋଉ ତାଙ୍କୁ ଡାକୁଛି ମାଉସୀ ମୁଁ ଗୋଟେ ଡାକୁଛି ପିଇସି। ସିଏ ମା ହେବେ ମା ଜେଜ। ଡାକୁଛୁ ଡାକୁଛୁ ପିସି ଆଉ। ତାଙ୍କ ଘରୁ ଯିବି ଆଉ ସେ ଫୋନ୍ କରିଥିଲେ କଂ? ଗ୍ୟାସ୍ ବୁକିଂ କରିବାଉ କରିଲି ତାଙ୍କର ହଉଟିବି ଆସୁନି ଥରେ କର୍ ଥିଲି କ୍ୟାନସେଲ୍ ହେଇଗଲା।
ହଜାର ଟ ଦେଦବୁ ନାକି ଯାଉଚିକି। ଏ ଇଏ କଣ କ୍ୟାମ୍ପ୍ ପକ‌ଉନନ୍ତି ମୁଦେଖି ଜିବି
ତାକୁ ପକେଦେ ପକେଇଲେ ପକେଇବେ ପକେଇକି ପିଲା ରହୁଛନ୍ ପକେଇଲେ ରହିଯିବେ କଂ। ଏତେ ସବୁ ଘରେ
ମତେନୁଏ ନିଦ‌ ମାଇଲାଇଁ ଜୋରେ।
ସୋଇପଡ।
ହଉ ଆଉ ଗୋଟାଏ ଅଛି ମୁଁ ପରେ କଥା ହେବି। ହଁ ବର୍ଷା ହଉଛି ହଁ ଲୋ ତତେଟେ ବଢିଆ କଥା କହିବି ର ଏଇଟା ସରିଯାଉ କହିବି ତାପରେ ବର୍ଷା ହଉଛି ହେଲା ଉଁ ଉଁ ପ୍ରା ପାହାଡରେ ପୁରା ବାଦଲ ଯେମ୍ତି ବାଡେଇ ହୁଏନି ଯୋଉ ଫଟ ଫଟରେ ଦେ ଖା ଯାଏ ଆଗେ ପୁରା ସେମ୍ତି ଦେ ଖା ଉଥିଲା ପୁରା ପାହାଡ ପାହାଡ ପୁରା ପାଖରେ ସେଠୁ ତାପରେ ଖରାବେଳେ ବର୍ଷା ହେ ହେଲା। ଡୁପ୍ରା ପାହାଡରୁ ପୁରା ଧୂଆଁ ଭାର୍ଲା ପୁରା ଧୂଆଁ ମାନେ ଭାର୍ଲା ସତରେ। ହୁଁ। କି ସୁନ୍ଦର ଦେଖା ଅଛି ହୁଁ। ପୁରା ଦୃଶିଜ ପୁରା ମନୋହର ଦୃଶ୍ୟ। ହୁଁ ପୁରା ମସ୍ତ୍ ମସ୍ତ୍। ଆମେ ଥରେ ପାହାଡ ଉପୁରୁକୁ ଯାଇଥିଲୁ ହେଲା ଆମେ ଥରେ ପାହାଡ ଉପୁରୁକୁ ଯାଇଥିଲୁ। ର ମୁଁ ତତେ କହୁଛି ଏଇ କଥା ଟା ହେଇସାରେ କହିବି। ହଁ ର କାଟିି କି କରୁଚି ହେଲା।
ହଁ ହଁ।